କେମ୍ତି ଅଛୁ, ଜୟ ଜଗନ୍ନାଥ କେମତି ଅ ଅଛନ୍ତି?
ହଁ ଭଲ ଅଛି। ଆପ
ହଁ ମୁଁ ତୁ ଭଲ ଅଛି କାହିଁ ଟେ କଲ ହେରିକା କରୁନାହାନ୍ତି ବୋଧେ ଭୁଲିଗଲେଣି ଭଉଣୀକୁ ଆଉ।
ଇ ହଁ ଘରେ ସବୁ ଭଲ ଅଛନ୍ତି। ଆ ଆପଣଙ୍କ ଘରେ?
ଅଛନ୍ତି। ସମସ୍ତେ ବି ବହୁ ତମ କଥା ପଚାରୁଥିଲେ ହେଲେ ଭାଇଙ୍କୁ ଟିକେ ଡାକୁନ ଘରକୁ ଆସୁନାହାନ୍ତି ବୁଲିବା ପାଇଁ।
ଆଜ୍ଞା।
ମୁଁ ବି ଏବେ ରଥଯାତ୍ରା ହଉଚି ଆସନ୍ତୁ କେତେବେଳେ ସମୟ ଦେଖିକି ବୁଲିବେ। ଆମ ଠୀ ତ ରଥ ଆସନ୍ତି ମାନେ ଆମ ଗାଁ ଟା ବୋଧେ ମାଉସୀ ମା ଘର ନା ସେଥିପାଇଁ ଆସନ୍ତି ରଥ ର ଥଯାତ୍ରା ହୁଏ। ନଅ ଦିନ ରଥ ହୁଏ। ଆସନ୍ତୁ ବୁଲିକିନା ଯିବେ। ଠା ଆମର ତ ରଥ ଆଜ୍ଞା ଆସନ୍ତୁ କେତ କେତେବେଳେ ଆମର ଭୋଜି ବି ଦିଆ ହୁଏ ରଥ ପାଳି ଦିଆ ହୁଏ ଭାଇଙ୍କ ନାଁରେ ଜନ୍ମଦିନ ନାଁରେ ତ। ସମୟ ଦେଖି ଆସିବେ ଆଉ ଖାଇକି ଟିକେ ଯିବେ ଭୋଜି ପ୍ରସିଦ୍ଧ ପାଇକି ଯିବେ ଠାକୁର
ନିଶ୍ଚିନ୍ତ ନିଶ୍ଚିନ୍ତ ଆଉ ଆପଣ ଏବେ କଣ କରୁଚନ୍ତି?
ମୁଁ ଏବେ ଏଇ ରୋଷେଇ କରୁଥିଲି, ଆପଣ ଫୋନ ଫୋନ କରିଦେଲି ମୁଁ କହିଲ ଭାଇ କଥ ତ ଟିକେ ମନେ ପଡ଼ିଲା ଟିକେ କଥା ହେଇଯାଏଁ ଭାଇଙ୍କ ସହିତ, ଆଉ ଭାଇଙ୍କର ତ ଭଉଣୀ କଥା
ଆଉ ହୁଁ ଆଉ ଘରେ ସବୁ ମାନେ ଘର ଲୋକଙ୍କ ତୋ ଦେହପାହ ଭଲ ଅଛି ନା?
ହଁ ହଁ ଭଲ ତ ରହିବ ସେମିତି ଭାଇ କେତେବେଳେ ଖରାପ ହଉଚି କେତେବେଳେ ଭଲ ହଉଚି। ସେମିତ ସମ୍ପୂର୍ଣ୍ଣ ଭାବେ ତ ଭଲ ରହିବନି ନା ଘରେ? ହୁଁ ଆଉ ସବୁ କଣ କରୁଛନ୍ତି ଏବେ କଣ କରୁଚନ୍ତି?
ଜି ଏବେ ଜଷ୍ଟ ଖାଇକି ଆସିକି ବସିଚି।
ଖାଇଲେ କି ଏବେ?
ଆମେ ଏବେ ଜଷ୍ଟ୍ ମୁଁ ପଖାଳ ଖାଇଲି, ପଖାଳ ବଡ଼ି ଚୁରା ହେଇଥିଲା। ଆମ୍ବ ଆଉ ଆଳୁ ପଘରା ହେଇଥିଲା।
ଆଉ ଆଜି ତ ଜ୍ୟେଷ୍ଠ ପୂର୍ଣ୍ଣିମା ପିଠାପଣା ହେଇଥିବ ଘରେ?
ଆଜ୍ଞା ପିଠା ପଣା ତ ସକାଳେ ହେଇଥିଲା, ଚକୁଳି ପିଠା ମଟରଆଳୁ ତରକାରି ହେଇଥିଲା ମିଠା ଖାଇଥିଲୁ।
ଯାହା ହଉ ତମ ଭାଗ୍ୟ ଅଛି ଆମେ ଘରେ ନାହୁଁ ବୋଲି ବାହାରେ କିଛ ଖାଇପାରୁନାହୁଁ। ହୁଁ ମୁଁ ତ ଭୁବନେଶ୍ଵରରେ ରହୁଚି ଭାଇ।
ଆଉ ଭୁବନେଶ୍ୱରରେ କୁଆଡ଼େ ବୁଲାବୁଲି କରିବାକୁ ଗଲଣି ନା ନାଇଁ?
ହଁ ଯାଇଥିଲି ଲିଙ୍ଗରାଜ ବୋଧେ ଯାଇଥିଲି ଭାଇ ମୁଁ ବର୍ଷେ ତଳେ ଆଉ ଯାଇପାରୁନିଁ। ଲିଙ୍ଗରାଜ, ବିନ୍ଦୁସାଗର କଣ କହିଲେ? ପାଖ ଭାଇ କୋଉଠି ହେଲା ଶୈଳେଶ୍ରୀ ବିହାର ରେ ରହୁଚି ମାନେ ଭାବନ୍ ଭାବନ୍ତୁ କେତେ ବାଟରେ ରହୁଚି, ଲିଙ୍ଗରାଜ ତ ଜାଣିଥିବେ କେତେ ବାଟ?
ହଁ
ହଁ ସେ ତ ସେଇ ଯାଇଥିଲି ସେଇଠି ଯେତେବେଳେ ଆଗେ ରହୁଥିଲି ଯ-ଚାକିରି କରୁଥିଲି ସେଇଠି ରହୁଥିଲି ସେଥିପାଇଁ ଯାଇପାରୁଥିଲି ବୁଲୁଥିଲି ମାନେ ଭାଇ କହ ଆମ ଅଫିସ ପାଖରେ ଥିଲା ଆମର ବିନ୍ଦୁସାଗର ଲିଙ୍ଗରାଜ ତ ଆମେ ଯେତେବେଳେ ପାଇଲେ ବୁଲି ବୁଲି ପାରୁଥିଲୁ ଏଠିକି ଆସିଲେ ଖାଲି ଏଠି କଣ ନନ୍ଦନକାନନ ଦେଖିପାରୁଛୁ ନହେଲେ ବୁଦ୍ଧପର୍କେ ସଇଲା। ସମୟ ଲାଗୁଛି ନା ଏତ ଭିଡ଼ ହଉଛି ଦେଖୁଛନ୍ତି ନା ଏବେ ସହରରେ ବେ ବେଶୀ ଭିଡ଼ ହଉଛି ଯେତେ ଲୋକ ଗାଡ଼ି ଚଲାଉଛନ୍ତି ବାହାର କରୁଛନ୍ତି ଗାଡ଼ି ମନ ଇଚ୍ଛା ମାନେ ଜଣଙ୍କର ଦଶଟା ପନ୍ଦରଟା ଗାଡ଼ି ରଖୁଛନ୍ତି। ସେଇ ଭଳିଆ ଭିଡ଼ ବି ହେଉଛି। ଆଉ କଣ କରୁ ଯିବାକୁ ଭାରି କଷ୍ଟ ନା ଆଉ ବସ ରେ ବି ଦେଖୁଥିବେ ଭିଡ଼ ହଉଛି ଏ ଆମର କଟକ ଭୁବନେଶ୍ୱରରେ ଚାଲୁଛି ମୋ ବସ୍।
ଆଜ୍ଞା
ହୁଁ ଭିଡ ହଉଛି କଣ କରିବା ଯାଇପାରୁନି ଭାବୁଛି ଗଣେଶ ପୂଜାରେ କେତେ ବେଳେ ଯାଇକି ବୁଲି ଆସିବୁ ଆଉ।
ହଁ।
ହୁଁ ଆଉ ଆପ-ହଁ ଆପଣଙ୍କ ହଁ ମାନେ ଏବେ ଘରେ ଅଛି ପଢାପଢି ବୋଧେ ସରିଗଲାଣି। ଆଉ ଚାକିରି କରିଛନ୍ତିତ ବର୍ଷେ ହେଲା ଟିକେ ଅ ଅସୁବିଧା ହେଲା ବୋଲି ଛାଡି ଦେଇଛି ଆଉ ଘରେ ଅଛି ଆଉ ଦେଖିବା ଚାକିରି ଫାକିରି କଣ କରିବା ଟିକେ ଆଉ ମିଳୁନି ତ ଚାକିରୀ ଦେଖୁଛନ୍ତି ମିଳିବା କଷ୍ଟ ଆଉ ଗଭମେଣ୍ଟ ଜବ୍ କରିବ ତ ବହୁତ କଷ୍ଟ ପ୍ରାଇଭେଟ ମିଳିବ ମାନେ କୁହନ୍ତୁ ପ୍ରାଇଭେଟ ହୁଁ କଣ କହିଲେ?
ଆଜ୍ଞା ମୁ କହିଲୁ ଏଇନେ ତ ମାର୍କେଟ ଖାଲି କମ୍ପିଡିସନ୍ ଚାଲିଲାଣି ତ
ହଁ ସେଇଟା ହିଁ କଷ୍ଟ ମାନେ ଦେଖନ୍ତୁ ଅଫିସରେ ଯୋଉ ହଁ। ହଁ ଦି ଯ କୌଣ ଅଫିସ ପ୍ରାଇଭେଟ ଅଫିସ ରେ କେତେ କାମ କରିବୁ। କଷ୍ଟ ମାନେ ପ୍ରବଳ ଦଉଛନ୍ତି ମାନେ ତମକୁ ଟାର୍ଗେଟ ଦଉଛନ୍ତି ଏତିକି କରିକି ଦିଅ ନହେଲେ ଚାକିରି ଛାଡ। ଆଉ ଗମେଣ୍ଟ ଚାକିରିତ ବହୁତ କଷ୍ଟ ସମୟ ଗମେଣ୍ଟ ଫର୍ମ ପକେଇବେ ଆଉ କାହାକୁ ସମିତୁଙ୍କୁ କଣ ମିଳିପାରିବ?
ନା ଗମେଣ୍ଟ ପୋଷ୍ଟ ବାହାରିଥିବ ଲୋକ ପକେଇ ଥିବେ ପକେଇଥିବେ।
ହଁ ଏବେ ପୋଷ୍ଟ ରୁ କିଛି ହଁ ଏଇ ବାହାରିଲେ ମାନେ ତାର ଫରେ ଏକ୍ଜାମ ଦବୁ ପାଠ ପଢିବୁ କୋତ୍ସିନ ପୁରା ଟଫ୍ ହଉଛି ବହୁତ କଷ୍ଟ ଆଶୁଚି କେତେ?
ହଁ ବହୁତ ମାନେ ଡିପିକ ମାନେ ଯୋଉ କଷ୍ଟ ମାନେ ହାର୍ଡ ଡିପିଲ ଲେବୁଲ କଷ୍ଟ ରା ଆଉଛି।
ହୁଁ। ଡିିଫିକଲ୍ ମାନେ କଣ କହିଲ କଷ୍ଟ ମାନେ ତାମେ ସେ କୋଶ୍ଚିନ ପଢିବକି ନାଇଁ ଡାଉଟ ପାଠ ପଢିକି ଯାଇଥିବୁ ନପଡିଥିବ ଗଲା। ମୁଁ ବି ପ୍ରଥମ ଥର ପକେଇନି ସରକାରୀ ଚାକିରି ପାଇଁ କରିନଥିଲି ମୁଁ କହିଲି ଜଣେ ଭଉଣୀଟିଏ ଶିଖିଲେ ତମେ ଦିଦି ପକାଅ ଘରେଉଛ ଚାକିରି ପାଇଁ ଟିକେ ପକାଅ ନହେଲେ ମୁଁ ଆଗେ ଗମେଣ୍ଟ ଚାକିରି ଏତେ ଇଛା ଦେଇନଥିଲି ମୁଁ କହିଲି ଗମେଣ୍ଟ ମିଳିବା କଷ୍ଟ ନା। ତେବେ ତମମର ଟାଇମ କୋଉଠି ପାଠ ପଢିବାକୁ ଆଉ ହଉଛି ଟାଇମ ହଉଛି ଭୁବନେଶ୍ଵ ର ରହିଲି ଟିକେ ଭାଉଜଙ୍କ ପାଖରେ ତାଙ୍କର ଗୋଟେ କୁନି ଝିଅଟେ ଅଛି। ତା କଥା ବୁଝି ହଉନି ସମୟ ପଳଉଛି। ଏଯାଏ ତାକୁ ଖୋଇ ଦେଇନି ବି। ଆସି ସାଢେ ଗୋଟେ ହେଲାଣି ତମେ ଆପଣ ଖାଇସାଇଲେଣି କିନ୍ତୁ ସିଏ ଏଯାଏଁ ଖାଇନି। ସେ ଖାଇଦିଏ ଗୋଟେରେ ଖାଇଦିଏ ଆଜି ଲେଟ ଆଉ ଖାଇବ କେତେବେଳେ ମୁଁ ତାକୁ ଉଠେଇବି ଯେମିତି ଖାଇବ ନହେଲେ ନାଇଁ ଆଉ ଛୁଆଙ୍କୁ ତ ଦେଖ କିଏ କେତେ ସମ୍ଭାଳିବା ଭାରି କଷ୍ଟ। ଆଉ ଆପଣଙ୍କର ଗାଈ ଗୋରୁ ମାନେ କଣ ରଖିଚନ୍ତି ବି ଘରେ?
ହେଲା ହଁ ମାନେ ହଁ ଆମର ଗାଈ ବା ଗାଈ ଅଛି ବାଛୁରୀ ଦିଟା ଅଛନ୍ତି।
ଅ ଚାଷ?
ଚାଷବାସ ଆମ ଭାଇ କରନ୍ତି। ଭାଇ ଆଉ ବାପା ମିଶେଇକି କରନ୍ତି ଅଛି ବିଲ। ଆମର ଏବେ ଧାନ ଚାଷ ହରିକା ହୁଏ।
ଆଉ ମାନେ ପନିପରିବା କଣ ହୁଏ ଭାଇ?
ପନିପରିବା ଆମର ମାନେ କ୍ଷେତ ଯୋଉ କୁହନ୍ତି ଆମର ଯଉ ବାଡିଆରେ ସେଠି ହୁଏ ପନିପିବା ହିସାବରେ ଆମର ବାଇଗଣ ଚାଷ ହୁଏ ଟମାଟର ଚାଷ ଲଙ୍କା
ଏସବୁ ଲାଗିଲାଣି ନା ଲଲଗା ହବ ଏବେ? ଆଉ ଖାଉଥିବେ ଦେଶ୍ ଆଉ ଶୁଦ୍ଧ ପରିବା ଖାଉଥିବେ ଆଉ ଘରେ ଆଉ। ପୁରା ଦେଶୀ ପରିବା। ହଁ। କଣ କହିଲେ ଭାଇ ହୁଁ ହୁଁ ସେଗୁଡା ସବୁ ଖାଆନ୍ତିନା? ତାଭିତରେ ତମକୁ ଭଲ ଲାଗେନା କିଛି ପରିବା?
ନାନା ପରିବାତ ସବୁ ଖାଏ କିନ୍ତୁ ଏଇ ଆଇଁଷ ଆଇଁଷ ମାନେ କିଛି ଖାଏନା ଆଉ।
କାହିଁକି ଆଇଁଷ କଣପାଇଁ ଖାଆନ୍ତିନି?
ତାମାନେ ମୁଁ ଛୋଟବେଳୁ ପୁରା ଖାଏନା ଆଇଁଷ।
ଓହୋ ଟୋଟାଲ ଆଇଁଷ ଖାଆନ୍ତିନି କିଛି ନାଇଁ
ହୁଁ ନା ନା ଟୋଟାଲ କିଛି ବି ଖାଏନା।
କଣ ପାଇଁ ହଉ ଏଇଟାବିତ ଆମ ବସକୁ ଚୁନା ମାଛ ଏଟଲିଷ୍ଟ ଖାଅ?
ମୁତ କିଛି ଖାଏନି ଖାଉନିତ ଖାଉନି ଆଉ ଟୋଟାଲ।
ଏ ଏତ ଗୋଟେ ଗୋଟେ ପିଲା ଖାଆନ୍ତିନି ଗୋଟେ ପିଲା ଖାଲି ହ ହ ହ ନାଇଁ ଯେ ଚ୍ଛେ ସେଇଟାବି ଭଲ ସେଟା ଛାଡିଦିଅ ଆଇଁଷଟାବି ଭଲ ନୁହଁ କିନ୍ତୁ ଚୁନା ମାଛଟା ନଖାଇଲେ ତମ ଦେହଟା ବଳ କଉଥିର ରେ ଆସେ ଆମର ଭିଟାମିନ୍ ଜିନିଷରେ ଆସେ ଜାଣିଥି ଚୁନା ମାଛ କଣ କଣ ଖାଇଲେ ଭିଟାମିନ ଆସେ ଅଣ୍ଡା ଚୁନା ମାଛ ପଡି ସେ ଏଇନା ପଞ୍ଚମ ଶ୍ରେଣୀରେ ଯୋଉଟା ଆମର ପାଠ ଅଛି।
ଅ ହଁ ହଁ ଯଉ ସ୍ନେହସାର ସ୍ୱେତସାର ଯଉ ଏଇଟା ଅଛି ଆମର।
ହଁ ସେଇଗୁଡା ଯଦି ଜିନିଷ ନଖାଇବ ହବ କାହିଁକି ସବୁ ଚେଷ୍ଟା କର ଟିକେ ଖାଇବା ପାଇଁ ଆଇଁଷ ସିନା ଖାଉନ ଚେଷ୍ଟାକର ଚିକେନ ଯଉ କୁକ୍ କୁକୁଟା ମାଂସ ଛେଳି ମାଂସ ନଖାଅ ମୁଁ ମନା କରୁନି କିନ୍ତୁ ମାଛଟା ଖାଅ।
ଆଜ୍ଞା।
ହୁଁ ଆଉ ଗାଈ ଦିଟା ଅଛି ମାନେ କଣ କ୍ଷୀର ଗାଈ ଦୁଁଆଳିଆ କ୍ଷୀର ଦିଆ ହଉଚି?
ହୁଁ ଆଜ୍ଞା କ୍ଷୀର ଦିଏ ଗାଈ ଆମର ଡେଲି ସକାଳେ ଆସ ସନ୍ତି ଯୋଉ ଆମର ଗଉଡ଼ ଯିଏ ସେ କ୍ଷୀର ନିଅନ୍ତି।
ଓହୋ ଏବେତ ସବୁ ଅମ୍ଫେଡ ଗୋଟେ ହେଇଗଲାଣି ସେଇଥି କାଇଁ ଦେଇଦଉନାହାନ୍ତି ଦୁହିଁକିି।
ଆଜ୍ଞା ନାନା ଆମର ଗଉଡ ଆସି ଆମ ଘରୁ ନେଇକି ଯାଏ ସେ ଗାଈ ଦୁଁଅନ୍ତି ତାଙ୍କର ନିଅନ୍ତି ତାଙ୍କର ତ ପା ହିସାବ ଅଛି ତାଙ୍କ ପା ହିସାବରେ ନିଅନ୍ତି ଆଉ କିଛି ଦେଇଯାନ୍ତି
ଓହୋ ଆଉ ଘରେ ଖାଉଥିବେ ଆଉ କେଜଣ ଆଉ।
ଆଜ୍ଞା ରାତିରେ ଯୋଉ କ୍ଷୀର ଦୁଁଆହୁଏ ଆମର ସେଇଟା ରଖିକି ଛେନା ଦହି ଆଉ ଲ ମାନେ ଘିଅ ପ୍ରସ୍ତୁତ କରାଯାଏ।
ଓହୋ ହୋ ହଁ ସେଇଟାବି ଘିଅ ଲୋହୁ ଖାଆନ୍ତିନା ନାଇଁ ଛେନା ଘିଅ?
ହଁ ହଁ ହଁ ଛେନା ଖାଏନା କିନ୍ତୁ ଘିଅ ଆଉ ସବୁ
ହଁ ଘିଅଟା ଛେନା କାଇହିଁ ଖାଉନା ଛେନାଟା ଭଲ ଜିନିଷଟାନା ଆଉ ପ୍ରୋଟିନଟାନା ଆଉ। ତ କଣ ଜିମ୍ ଫିମ୍ ଯାଆନ୍ତି ଜିମ୍ କରନ୍ତି ଏଇ ବୟସରେତ ସବୁ ପିଲା ଜିମ୍ ଯାଉଚନ୍ତି। ହଁ ଏବେ ଯାଅନା ହଁ ସେଇଟା ଭଲ। ଯୋଉଟା ଯଦି କର ଗମେଣ୍ଟ ନହେଲେ ପୋଲିସ ଫୋଲିସରେ ଯଦି ଦେଖ ଯଦି ହେଇଗଲା ଭଲ କଥା। ଗଭର୍ଣ୍ଣମେଣ୍ଟ ଚାକିରି ବହୁତ ସହଜ ମାନେ ମିଳୁନିନା କଷ୍ଟ। କୁହନା ଗମେଣ୍ଟ ରେ ଏବେ ଏତେ ଇଏ ହେଇଗଲାଣି ଚାକିରି ମିଳେ କଷ୍ଟ। ପଇସା
ହଁ ଆଜିକାଲିତ ଯୋଉ ପଇସା ଉପରେ କଥାବାର୍ତ୍ତା
ହୁଁ ଉଁ ଆଉ କଣ ସବୁ ନାଇ ଘରେ ସବୁ ଭାଇ ଘରିକା ସବୁ କେତେ ଭାଇ ଅଛନ୍ତି?
ଆମେ ଟୋଟାଲଆମେ ଜଏଣ୍ଟ ଫାମିଲି, ମାନେ ବାପା ବାପା ହେଲା ଦି ଭାଇ ଆମେ ମାନେ ବଡ ବାପାଙ୍କର ଦି ପୁଅ ଗୋଟେ ଭଉଣୀ, ଆଉ ଆମେ ଯୋଉ ସାନବାପା ମାନେ ତାଙ୍କ ଭାଇ ଦି ଭାଇ ଆଉ
ହୁଁ ହୁଁ, ଆଉ ତମ ଭାଇ ମାନେ ବାହା ହେଇଛନ୍ତି?
ନାଇ ଭାଇ ମାନେ, କେହି ବହାହେଇନାହାନ୍ତି ଭଉଣୀ ଖାଲି ବାହାହେଇଛନ୍ତି।
ଭାଇ ମାନଙ୍କୁୁ ବାହାର କରିଦଉନା ଭାଉଜ ଆସ ଥିଲେ ଭାଉଜ ହାତ ରନ୍ଧା ଖାଇବ।
ହୁଁ, ଭାଇ ବାହାହେଇନାହାନ୍ତି ତ।
ହଁ ତମେ ସବ ସଭା ସାନ, ତିନି ଭାଇ ଅଛନ୍ତି ତିନି ଭାଇଙ୍କୁ ବୟସ ହେଇଯାଇଥିବନା? ବାହାର କରିଦିଅ ଝିଅ ତ ମିଳବ।
ହଁ ବଡ ଭାଇକୁ ତିରିଶ ବର୍ଷ, ସାନ ଭାଇକୁ ତାପର ଭାଇକି ଅଠେଇଶି, ତା
ଏ ଭାଇ ତମର ପୁରା ଲାଇନ୍ ବାଇ ଲାଇନ୍ ଲାଗିଛ, ତମର ତ ସାନ ଅଛ, ତମର ଯ ଦିଟା ଭାଇ ତିରିଶ, ଅଠେଇଶି ଦେଖ ଖୋଜ ଏଇନା ଜଲ୍ଦୀ ପ୍ରସ୍ତାବ। ହଁ ନହେଲେ ମିଳିବା କଷ୍ଟ, ଦେଖୁନ ଝିଅ ମିଳୁନାଇ ଭାଇ, କେତେ ଆଡେ ସବୁ ଝିଅ ପଳଉଛନ୍ତି। ସବୁଆଡେ ଦେଖ ଏବେଠୁ ନ ଦେଖିଲେ ଭାବ ଆଗକୁ ବହୁତ ହଇରାଣ ହେବେ, ବହୁତ୍ ମୋର ଜଣେ ଦାଦା ଅଛନ୍ତି ହୁଁ ଦେଖନ୍ତୁ ଆଉ, କାରଣ ମୋ ଆଡେ ଆମ ଘର ଆଡେ ଗୋଟେ ଦା ଦାଦାଙ୍କର ସେ ବା ତାଙ୍କୁ କେତେ ହେଲାଣି କହିଲେ, ପଇଁତିରିଶ ହବ, ଏ ଯାଙ୍କେ ପ୍ରସ୍ତାବ ମିଳୁନାହିଁ। ମିଳୁନାଇ କାହିଁକି ଏଜ୍ ହେଇଗଲାଣି ପ୍ରାୟତ ପିଲାଟା ଗାଡି ଚଲଉଚି ସେଥିପାଇଁ ମିଳୁନି, ଆଜିକାଲି ସବୁ ସରକାରି ଚାକିରି ଦେଖି ବାହାହଉଛନ୍ତି।
ଆମ ପଟେ ସମସ୍ତେ ଯିଏ ଦେଖିବେ ସରକାରୀ
ହଁ ସେମିତି ଦୁନିଆରେ ସମେତେ ସରକାରୀ ଚାକିରି କରିପାରିବେ, ସମତେ ଯେ ପ୍ରାଇଭେଟ କରୁଚି। ହଁ କିଏ ଚାଷ କରୁଚି? ସେଟା ବୁଲା ଭୁଲ୍ ଚିନ୍ତାଧାରା ସେଟା ବୁଝୁନାହାନ୍ତି ପିଲା ଆଉ ମ ଦେଖି ଗୋଟେ ଭଲ ଝିଅଟେ ଦେଖି ବାହାଘର କରିଦିଅ, ହଁ ଜଲ୍ଦୀ ଗୋଟେ ଟେନସନ ପଳେଇବ ନା ଭାଇ ମାନେ ବାହା ହେଇଗଲେ, ତାପରେ ତମ ପାଳିଟା ପଡିବ ଆଉ, ଆରେ ଆମ ବାହାଘର ମୁଁ ଅଛି ତମ ନା ଉଣେଇଶି ମାନେ ଆହୁରି ଦଶ ବର୍ଷ। ହଁ ଦଶ ବଶ୍ ଆଉରି ଆଉ, ବାପା ବୋଉ ଦେହ ଭଲ ଅଛି ତ?
ହଁ ବାପାଙ୍କ ବାପା ଆଉ ମାଆଙ୍କ ଦେହ ଭଲ ଅଛି ଜେଜେ ମା ଅଛନ୍ତି।
ହୁଁ ହୁଁ ଆଉ ବହୁତ ବଢିଆ ଲାଗିଲା ବି ଟିକେ କଥା ହେଲ, ମୋ ସହିତ ଟିକେ ସମୟ ଦେଲ, ହଉ ଯେତେବେଳ ଫାଙ୍କା ହେଲେ କଲ କରିବ ଆଉ କଣ କରୁଥିବ? କୁଆଡେ ଯିବ ବୋଧେ ବୁଲିବାକୁ ଆଉ ରଖୁଛି ଭାଇ।
ଆଜ୍ଞା ଧନ୍ୟବାଦ।